ହ
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ଆଜ୍ଞା ମ ସାର୍ ନମସ୍କାର ନମସ୍କାର।
ଆଉ କୁହନ୍ତୁ ମୁଁ ବଢଆ। ମ୍ୟାଡ଼ାାମ ଆପଣଙ୍କ ଖବର କଣ କୁହନ୍ତୁ?
ହଁ ମୋ ଖବର ବି ଭାରି ବଢିଆ। ସୁସ୍ଥ ଆଉ ସୁନ୍ଦର।
ହୁଁ କୁହନ୍ତି କି କଥାରେ ଅଛି କି କବି ମାନେ ସୁସ୍ଥ ଆଉ ସୁନ୍ଦର ଆଉ ତନ୍ଦରୁସ୍ତ ରହିଲେ ହିଁ ଏଇ କବିତା ଜଗତ ଆଗକୁ ଯାଇପାରିବ। ତେଣୁକରି ଆପଣ ସୁସ୍ଥ ଆଉ ସୁନ୍ଦର ରହି ନିହାତି ଜରୁରୀ।
ଆଚ୍ଛା ଆଛା ହେଲେ ଆପଣ? ହେଲେ ବୋଧେ ଆପଣ ଜାଣିନାହାନ୍ତି ଯୋଉ କବି ଟା ଯେତେ ଅ ଫୁଲ ପରି ହସେ ପ୍ରକୃତରେ ତା ବାସ୍ତବରେ ସେ ସେମିତି ନୁହଁ।
ଯେମିତି କବିତା ବି ସେମିତି ସୁନ୍ଦର ଆଉ ସୁଢାଳ ହେଇଥାଏ।
ହୁଁ ହୁଁ ହୁଁ କବି ହୁଅନ୍ତୁ କି ଲେଖକ ନାଟ୍ୟକାର ଏମାନଙ୍କର ସବୁ ଅ ବ୍ୟକ୍ତି ମାନେ ବ୍ୟକ୍ତିତ୍ଵ ଗୋଟେ ଥାଏ ମାନେ ଅ ଯୋଉ କହନ୍ତି ବ୍ୟକ୍ତିଗତ ଜୀବନ ଗୋଟେ ଆଉ ପାଠକ ମାନେ ଯୋଉ ହ କବି ବା କବୟିତ୍ରୀ ବା ଲେଖକଙ୍କୁ ଜାଣନ୍ତି ତାଙ୍କୁ ସେ ଗୋଟେ ଅଲଗାନିଆରା କବି ଆଉ କବୟତିତ୍ରୀ ହୁଅନ୍ତୁ ଲେ ଖ କହନ୍ତି ସେ ହୋଉଛନ୍ତି ଦି ପ୍ରକାରର। ଗୋଟେ ପାଠକଙ୍କୁ ଦେଖାନ୍ତି ଗୋଟେ ନିଜେ ଥାଆନ୍ତି।
ତାଙ୍କ ମନ ଭିତରେ ତାଙ୍କର ମାନେ ବ୍ୟକ୍ତିଗତ ଜୀବନ ଶୈଳୀ ଅଲଗା। ଆଉ ଲୋକ ଲୋଚନ କୁ ଆସୁ ଥିବା ତାଙ୍କର ଯୋଉ ପରିଚୟଟା ସମ୍ପୂର୍ଣ୍ଣ ଅଲଗା।
ଆଜ୍ଞା।
ବୁଝିଲି ବୁଝିଲି।
କାରଣ ସେମାନେ ଆ କୁ ବ ଯୋଉଟା ଜଣେଇବା ଯୋଗ୍ୟ ପାଠକମାନଙ୍କୁ ସେଇଟା ଯୋଉମାନେ ଯୋଉ ଲେଖକମାନେ ଆତ୍ମ ଜୀବନୀ ଲେଖୁଛନ୍ତି ସେମାନଙ୍କ କଥା ଅଲଗା କାରଣ ସେମାନେ ସେମାନଙ୍କ ଜୀବନର ସବୁ ସତ୍ୟ ସତ୍ୟତା
ଲୋକମାନାନଙ୍କ ସାମ୍ନାକୁ ଆଣୁଚନ୍ତି। ହଁ। ବୁ
କିନ୍ତୁ ଯୋଉମାନେ କବି ଲେଖକ ଗଳ୍ପ ଲେଖୁଛନ୍ତି ସେମାନେ କଣ ତାଙ୍କ ଜୀବନର ବାସ୍ତବତାକୁ ଆଣନ୍ତି? ସେମାନେ ତାଙ୍କ ଜୀବନରେ ଘଟିଥିବା ପ୍ରତ୍ୟେକଟି ଜିନିଷକୁ ଅନ୍ୟ ଚରିତ୍ର ମାଧ୍ୟମରେ ପାଠକମାନଙ୍କ ପାଖରେ ପହଞ୍ଚାନ୍ତି।
ପ୍ରକାଶ କରାନ୍ତି।
ହୁଁ ଆପଣ ଜାଣିଥିବେ ଫକୀର ମୋହନ ସେନାପତିକ ରେବତୀ ଗ କଥା ବୋଧ ହୁଏ ଆମେ ଆଲୋଚନା କରିଥିଲେ ସେଇ ଫକୀର ମୋହନ ସେନାପତିରେ ଏ ରେବତୀ ହୋଉଛନ୍ତି ନିଜେ ଫକୀରମହନ ସେନାପତି।
ଆଚ୍ଛା।
ଆପଣ ଥରେ ଫକୀର ମୋହନ ସେନାପତିଙ୍କ ବ୍ୟକ୍ତିଗତ ଅ ଜୀବନୀକୁ ଉ ନେଇକି ଦିଟାକୁ ରେବତୀର କଥା ଆଉ ବ୍ୟକ୍ତିଗ ତ ଜୀବନକୁ ନେଇକି ଦିଟାକୁ କରିବେ ପରଖିବେ ନିରଖିବେ ଦେଖିବେ ଆପଣ ବୋହୁତ ଗୁଡେ ତଥ୍ୟ ପାଇବେ। ସେଇ ପା ସେଇ ରେବତୀ ଯୋଉ ଗଳ୍ପଟା ହାଇକି ସେଇଥିରେ ସେ ନିଜେ ହୋଉଛନ୍ତି ରେବତୀ ହୋଉଛନ୍ତି ଫକିର ମୋ ସେନାପତି କି ଆପଣ ଜାଣିଛନ୍ତି ସେ ରେବତୀ ଫକିର ମୋ ସେନାପତି ବୋଲି?
ନାଁ ନାଁ ମୁଁ ଜାଣିନଥିଲି।
ଜମା ବି ନୁହଁ କାରଣ ସେମିତି ରାଇଟର ସେମିତି ଲେ ଖେଇବା ଯେମତି ମାନେ ନିଜ କଥାଟା ଲେଖିଦେଲେ ତା ମନଟା ହାଲକା ହେଇଯାଇ ନାଁ ‌ ତେଣୁ ସେ ସେ ଜିନିଷଟାକୁ ନିଜ ଅ କଥାଟାକୁ ନିଜ ବ୍ୟକ୍ତିଗତ ତଥ୍ୟ ବା ନିଜ ଜୀବନରେ ଯୋଉଟା ଘଟିଚି ସେ ଜିନିଷଟାକୁ ଲେଖେ କିନ୍ତୁ ଅନ୍ୟ ଚରିତ୍ର ମାଧ୍ୟମରେ। ଠିକ୍ ଅଛି ସେଇଆଡ଼ୁ ଗଲେ ଆମେ ଅ ଧିକ ଅଧିକ ସେଇ ଭିତୁରକୁ ପଳେଇବା ତେଣୁ ଆପଣଙ୍କର ଆମେ ଶୀର୍ଷକ ଆଜି କଣ ଥିଲା କୋଉ ବିଷୟରେ କଥା ହବା ବୋଲି କୋହୁଥୁଲେ?
ଆଉ କୁହନ୍ତୁ ଆପଣ ପିଲାଦିନ ବିଷୟରେ କିଛି କଥା କୁହନ୍ତୁ। ପିଲାଦିନ କ ଥା ସବୁବେଳେ ସମସ୍ତଙ୍କ ଜୀବନରେ ନିଆରା ଆଉ ଗୋଟେ ଏ ଯେମତି ସାଧାରଣ ଲୋ କଙ୍କର ଯାହାକୁ ବି ପଚାରନ୍ତୁ ସେ କବିଟିଏ ହୋଉ କି ସାଧାରଣ ଲୋକଟିଏ ହୋଉ ତା ଜୀବନରେ ଯେତୋଳେ ପିଲାଦିନ କଥା ତା ସାମ୍ନା କସି ତା ମୁହଁରେ ହସଟିଏ ଆସିଯାଏ। କାହିଁକିନା ଯେତେ ବଡ ଉ ମାନେ କଳାକାରଟି ହଉ, କିମ୍ବା ରାଜନେତାଟି ହଉ, କିମ୍ବା ଡକ୍ଟରଟି ହଉ କିମ୍ବା ଇଞ୍ଜିନିୟରଟିେ ଯେତେବେଳେ ତାକୁ ପିଲାଦିନର କଥା ମନେ ପଡିଯାଏ ସେତେବେଳେ ସିଏ ଆଉ ବାଛ ବିଚାରକୁ ପଛରେ ରଖି ତା ସାଙ୍ଗସାଥି ଯୋଉ ଜାଗାରେରେ କି ଆମକୁ କିଛି ସ୍ଵାର୍ଥ ନଥିଲା ନିଃସ୍ଵାର୍ଥ ଭଲ ପାଇବା ଥିଲା ପରେ କଣ ଆମେ ଯେତେବେଳେ ବୟସର ଗାଡିରେ ଆଗକୁ ଗଡି ଚାଲନ୍ତି ସେତେବେଳେ ଆମକୁ ଅ ଯୋଉ ସାଙ୍ଗସଥି ମାନେ ମିଳନ୍ତି ଯେମତି କଲେଜ ମାନଙ୍କର ଦେଖିବା ଯେତେବେଳେ ଆମେ ହାୟାର ଏଜୁକେସନ ଷ୍ଟଡି ପାଇଁ ଯାଆନ୍ତି ସେତେବେଳେ ଆମ ସାଙ୍ଗସାଥି ମାନଙ୍କର ଆମ ରୁଚି ନେଇକି ଆମେ ସାଙ୍ଗସାଥି ବନେଇଥାନ୍ତି। କିନ୍ତୁ ପିଲା ଦିନରେ ଯେତେବେଳେ ଆମେ ଗାଁ ରେ ଜନ୍ମ ନିଅନ୍ତି ଆମ ଗାଁ ପଡୋଶୀ ତାଙ୍କ ମାନଙ୍କ ସହିତ ଆମେ ସ୍କୁଲକୁୁ ଯାଆନ୍ତି ଆଉ ସେଇମାନେ ବନ୍ଧୁ ମାନେ ବାଇବର୍ ସେମାନେ ଆମର ବନ୍ଧୁ ହେଇକି ଥାନ୍ତି। ଆଉ ସେ ବନ୍ଧୁ ମାନେ ହଉଛନ୍ତି ଆମର ଯେମିତି ଲଙ୍ଗୋଟି ଦୋସ୍ତି କଛନ୍ତି ତାଙ୍କୁ ସେମାନେ ଏ ମଲା ଯାଇ ଆମ ମନରେ ନିଆରା ଛବି ଆଙ୍କି ଦେଇଥାନ୍ତି ଆଉ ତାଙ୍କ ସହିତ ସମ୍ପର୍କ ଗୋଟେ ଏ ତୁଳନୀୟ ସମ୍ପର୍କ ଯାହା ସହିତ ତୁଳନା କରିହବ ନାହିଁ। ତ ତାଙ୍କୁ ଆମେ କେବେ ଅଲଗା କରିପାରିବାାନି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଭଳି ସେମାନେ ଆମ ସହିତ ସବୁବେଳେ ଜଡିତ ଥାନ୍ତି ଅଙ୍ଗା ଅଙ୍ଗୀ ଭାବେ ଜଡିତ ଯୋଉଟା ଆମେ କୁହନ୍ତି। ତ ସେଥିପାଇଁ ପିଲାଦିନର କଥା ଯେତେବେଳେ ଆଖି ସାମ୍ନାକୁ ଆସିଯାଏ ଆଖିରେ ହସ ଆସିଯାଏ ତ କେତେବେଳେ କାନ୍ଦ ତ ସେଇଟା ଉ ଦେଖାଯାଏ କି ସେଇଟା କେମିତି ଆମେ ପିଲାଦିନ ଟାକୁ ଆମେ କେମିତି କାଟିଛନ୍ତି। କିନ୍ତୁ ଚାହେ ପିଲାଦିନ ସମସ୍ତଙ୍କର ଖୁସିରେ କଟିଥାଉ କିମ୍ବା ଦୁଃଖରେ କିନ୍ତୁ ପିଲାଦିନର ଅନୁଭୂତି ଟା ନିଆରା ସେଥିପାଇଁ ଆପଣଙ୍କ ମୁହଁର ଶୁଣିବାକୁ ଚାହିଁବ ଆପଣ ପିଲାଦିନ କିଛି କଥା କୁହନ୍ତୁ?
ଦେଖନ୍ତୁ ସାର୍ ପିଲା ଦିନ ଆଉ ପିଲାଳିଆମି ବି ଏଇ ଦିଇଟା ବହୁତ ମାନେ ଭିନ୍ନ କଥା
କଥା କହିଛନ୍ତି ହଁ।
ପିଲା ଦିନ ହଉଛି ଯୋଉଟା ବିତି ଯାଇଛି। କିନ୍ତୁ ପିଲାଳିଆମି କହିଲେ ଆପଣଙ୍କ ଭିତରେ ହଉ ମୋ ଭିତରେ ହଉ ଯେ କୌଣସି ବ୍ୟକ୍ତିଙ୍କ ଭିତରେ ହଉ ଯେ କୌଣସି ଗୋଟେ ବଡ ବ୍ୟକ୍ତି ହୁଅନ୍ତୁ କି ଗରିବ ବ୍ୟକ୍ତି ହୁଅନ୍ତୁ ଆମ ପ୍ରତ୍ୟେକଙ୍କ ଭିତରେ ପିଲାଳିଆମି ଆଜି ପର୍ଯ୍ୟନ୍ତ ବି ବଞ୍ଚିତ ରହିଛି। ହୁଏତ ଆପଣ ଲୁଚେଇ ଦେଇଛେ ହୁଏତ ସେଇ ଜିନିଷ ଟା ସମସ୍ତଙ୍କ ପିଲାଳିଆମି ଟା ସମସ୍ତଙ୍କ ଆଗେ ଦେଖେଇ ହୁଏନି ଆପଣ ଯୋଉ ଯୋଉ ମାନେ ଅ ଲୋକକୁ ବା ଯୋଉ ବ୍ୟକ୍ତିକୁ ଆପଣ ନିଜର ବୋଲି ଭାବୁଛନ୍ତି ସେଇ
ଯା ସାମ୍ନାରେ ଆପଣ ମନ କଥା ପ୍ରକାଶ କରିପାରିବେ।
ପ୍ରକାଶ କରିପାରିବେ ସେ ତା ଆଗରେ ହିଁ ଆପଣ ପିଲାଳିଆମିଟାକୁ ହଁ ପିଲାଳିଆମଟାକୁ ଦେଖେଇ ପାରିବେ କିନ୍ତୁ ପିଲା ଦିନରେ ଆପଣଙ୍କର ସେମିତି ବାଛବିଚାର ନଥାଏ ଯେ ଇଏ ହଉଛି ମୋ ନିଜର ସେ ହଉଛି ମୋର ପର ମୁଁ ଆକୁ ଚିହ୍ନିଛି ମୁଁ ତାକୁ ଚିହ୍ନିନି ଏଇଟା ଠିକ ସେଟା ଭୁଲ। ଆପଣ ଆପଣଙ୍କ ପିଲାଦିନର ପ୍ରତ୍ୟେକଟି ସ୍ମୃତି ପ୍ରତ୍ୟେକଟି ଘଟଣା ବଳକୁ ଆପଣ ଆପଣଙ୍କ ହିସାବ ରେ ଦେଖେଇ ଚାଲନ୍ତି। କାହାକୁ ଭଲ ଲାଗୁ କି କାହାକୁ ନ ଭଲ ନ ଲାଗୁ କିନ୍ତୁ ଏବେ ବର୍ତ୍ତମାନ ପିଲାଳିଆମଟା ଏମିତି ଗୋଟେ ଜିନିଷ ଆମକୁ ଭାବିକି ଦେଖିବାକୁ ପଡେ ମୁଁ କାହାକରେ ଦେଖେଇବି କାହାକରେ ଦେଖେଇବିିନି ତାପରେ ପିଲାଳିଆ ପିଲା ଦିନଟା ସମସ୍ତଙ୍କ ପାଇଁ ମେମୋରେବୁଲ ମାନେ ବହୁତ ପିଲା ଦିନଟାକୁ କେହି ହେଇଥାଇପାରେ ପିଲାଦିନ ଗରିବ ଯୋଗୁ ଆର୍ଥିକ ଅବସ୍ଥା ଯୋଗୁ ଅ ଅନାଟନ ଯୋଗୁ କାହାର ପିଲା ଦିନଟା ଖରାପ ରେ ବିତିଥାଇପାରେ। କିନ୍ତୁ ଅଧିକରୁୁ ଅଧିକ ପିଲାଙ୍କପାଇଁ ପିଲାଦିନ ତାଙ୍କର ବହୁତ ଭଲରେ କଟିଥାଏ କାରଣ ସେମାନଙ୍କର ଚଗଲା ବୟସ ସେଟା ଥାଏ ଆ ସେମାନେ ସେଇଥିରେ ବହୁତ ଖୁସି ଅନୁଭବ କରନ୍ତି ସେଇ ପିଲା ବୟସରେ ତାପରେ ପିଲାଦିନେ ସେମାନେ ଯୋଉ ଜିନିଷ ଟାକୁ ପାଇବାକୁ ଚାହାନ୍ତି ତାଙ୍କ ଜିଦି ଟା ବି ପୂରଣ କରାଯାଏ ଏବେ ବର୍ତ୍ତମାନ ଆମେ ଆମ ଜିଦିକୁୁ ଯଦି ପୂରଣ କରିବା ନିଜେ ପୂରଣ କରିବା ନହେଲେ ଜିଦି ଟାକୁ ଆମେ ଘୋଡେଇକି ରଖିବା। ରଖିଦବା ଆମର କିନ୍ତୁ ଛୋଟ ପିଲାବେଳେ ସେଟା ହୁଏନି ଆମେ ଯୋଉ ଜିଜିି କରୁ ପ୍ରାୟତଃ ସବୁ ନ ପୂରଣ ହେଲେ ବି ପ୍ରାୟତଃ ଜିଦି ଆମର ପୂରଣ ହେଇଯାଏ। ତାପରେ ପିଲା ଦିନେ କିଛି ଗୋଟେ ଭୁଲ କରିଦେଲେ ସେଟାକୁ ଧରା ହଉନଥିଲା କିନ୍ତୁ ଏବେ ଯେହେତୁ ଆମେ ବଡ ହେଇଗଲାଣି ଆମେ ଆମେ ଗୋଟେ ଆ ମଚୁର ମାଇଣ୍ଡ ବୋଲି ଆମକୁ କୁହାଯାଉଛି ଵ ଆମ ବୁଝିଲେଣି ସବୁ କଥା ତେଣୁ ଆମେ ଟିକେ ଭୁଲ କଲେ ବି ଆମ କଥାକୁ ଧରିବେ ପିଲାଦିନ କଥା ମୁଁ ଯଦି କହିବି ମୋର କେମିତି କଟିଛି ମୁଁ ବହୁତ ପିଲାଦିନେ ବହୁତ ଦୁଷ୍ଟ ଚଗଲା ଆଉ ମୁଁ ପାଠ ପଢିବାର ଯୋଉ ନିର୍ଦ୍ଧାରିତ ବୟସ ଥାଏ ତା ବୟସଠୁ ବି ଅଧିକ ବୟସ ପର୍ଯ୍ୟନ୍ତ ମୁଁ ଖେଳିଛି। ବୁଲିଛି ଯେହେତୁ ମୁଁ ଘରର ସ୍ଥାନ ବହୁତ ଖେଳିଛି ମୁଁ ପିଲାଦିନେ। ଏମିତି ଏମିତି ହୁଏ ଯଦି ମତେ ଇନ୍ଞ୍ଜେକ୍ସନ ଲଗେଇବାକୁ ଆମର ସ୍କୁଲରେ ଆସନ୍ତି ଟିଟି ଦବାକୁ ଆସନ୍ତି ଯୋଉ ଡକ୍ଟର ଆସନ୍ତି ବାଇକ୍ ରେ କି କୋଉଥିରେ କାର ରେ ଆସନ୍ତି ସେ କାର ଚକା ମୁଁ କଣା କରିଦିଏ ଛୁଞ୍ଚି ନେଇକି ସେପଟିପିନ୍ ନେଇକି ପିଲାଙ୍କଠୁ ଏତେ ଚଗଲା ଥିଲି। ଆମ ଜଣେ ଥରେ ଥରେ ଆମ ସ୍କୁଲ କୁ ଛୋଟ ପିଲା ବେଳେ ଅଷ୍ଟମ କି ସପ୍ତମ ବୋଧ ପଢୁଥିଲି। ନା ଏତେ ବି ବଡ ନୁହଁ ଚତୁର୍ଥ ପଞ୍ଚମ ବୋଧେ ପଢୁଥିଲି ଆମକୁ ସିଆର୍ସି ଆସିଥିଲା ଆମ ସ୍କୁଲକୁୁ ବୁଲିବା ଲାଗି ଆମକୁ କଣ ପ୍ରଶ୍ନ ପଚାରିଲେ କହିପାରିଲୁନି ବୋଲି ଇନସଲଟ କଲେ ଆମକୁ ଆମ ଗୁରୁମାଙ୍କ ଆଗରେ ସେ ଅଫିସ ରୁମରେ ବସଛନ୍ତି ମୁଁ ବ୍ଲେଡ ନେଇକି ତାଙ୍କ ସିଟ ଘୋରି ଦେଇକି ସେଥିରେ ବାଲିପୁରେଇଦେଇଥିଲି। ମାନେ ଏଇ ଟାଇପ ର ଥିଲି ତ ଏବେ ଖୋଜିଲେ ଏବେ କିଛି ଗୋଟେ ଭୁଲ କରିଦେଲେ କିଛି ଟିକେ ବି ହଉ କାହାକୁ ଟିକେ ରାଗେଇିକି କହିଦେଲେ କି କଣ କରିଦେଲେ ସେଇଟା ଆଉ କାହାର ଧରୁ ନାହାନ୍ତି କାରଣ ଆମର ଗୋଟେ ପ୍ରାପ୍ତ ବୟସ ମାନେ ବୟସ ହେଇଗଲାଣି ଆମେ ଗୋଟେ ପ୍ରାପ୍ତ ବୟସ୍କ ପ୍ରାଏ ସମସ୍ତ ହେଇଗଣି ଆମର ବୟସ ଆସିଗଲାଣି ସେ ଜିନିଷ ଟା ଆମେ କଲେ ଆଉ ସୁନ୍ଦର ଲାଗିବନି ନା ପିଲାଳିଆମି ଦେଖେଇଲେ ତେଣୁ ପିଲାଦିନ ଟା ବହୁତ ପିଲାଦିନେ ମୁଁ ବହୁତ ଅ ବୁଲିବାକୁ ପଳେଇଛି ଘରେ ନ କହିକି ଅ କୁଆଡେ ଯାଇକି କୁଆଡେ କୁଆଡେ ଯାଇକି ବୁଲୁ ବି ବୁଲି ବୁଲି ଆସିଲା ପରେ ଘରେ କହିବେ କି କୁଆଡେ ଯାଇଥିଲୁ କଣ କରିଥିଲୁ କାହା କହିନଥିଲୁ ଯେହେତୁ ଘରର ସାନ ମୁଁ ଟିକେ ବେଶୀ ଚଗଲା ତାପରେ ପାଠ ପଢାରେ ବି ବହୁତ ମାଡ ଖା ମୁଁ ଅ ପା ପାଠପଢାରେ ବହୁତ ବାଡାନ୍ତି ଆମ ଘରେ ମୁଁ ଟିକେ ଯେହେତୁ ଭଲ ପା ପାଠ ପଢେ ତେଣୁ ପାଠ ନ ପଢିଲେ ସବୁ ଭୁଲିଯାଏ ତେଣୁ ଘରେ ବି ବାଡ଼ାନ୍ତି ମତେ ସେ ବହୁତ ପାଠ ପଢ଼ିବା ପାଇଁ ଗୋଟେ ଘରେ ବନ୍ଦ କରିଦେଇକି ଏ ମୋ ବୋଉ ମତେ ବହୁତ ବାଡ଼ାଏ ପାଠ ପଢ଼ିବା ଲାଗି ତାପରେ ବାରମ୍ବାର କହେ ପାଠ ପଢ଼ପାଠ ପଢ ପିଲାଦିନେ ବହୁତ ତାପରେ ଖାଇବା ଲାଗି ବି ପିଲାଦିନେ ଯାହା ଡିମାଣ୍ଡ କରାଯାଏ ଯେହେତୁ ଛୋଟ ପିଲା ହେଇଥାନ୍ତି ଖାଇବା ଲାଗି ଡିମାଣ୍ଡ କଲେ ଯାହା ଡିମାଣ୍ଡ କରା ବି ଆସିଯାଏ ଖାଇବା ଲାଗି ଏବେ ବଡ଼ ହେଲେ କଣ ଆମକୁ ଆଡ଼ଜଷ୍ଟ କୁ ପଡ଼ୁଛି କାରଣ ଆମେ ଜାଣିଛେ ଘରର ପରିସ୍ଥିତି କଣ ଘରର ପରିବେଶ କେମିତି ଚାଲିଛି ତେଣୁ ଆମକୁ ଆ କରିବାକୁ ପଡ଼ୁଛି କିନ୍ତୁ ପିଲାଦିନ ଆମକୁ ଆଡ଼ଜଷ୍ଟ କରିବାକୁ ପଡ଼ୁନଥିଲା ଆମେ ଯାହା ମନ ମୁତାବକକୁ ଆମେ ଯାହା ଚାହୁଁଥିଲେ ତାକୁ ମିଳିଯାଉଥିଲା
ହଁ ସେଇଟା ହଉଛି ତ ସେଇଟାକୁ କୁହନ୍ତି କି ପିଲା ଦିନର ସ୍ମୃତିଟା ନିଆରା ଥାଏ ଆଉ ଚାହେ କେତେ ସୁଖ ଆଉ ଦୁଃଖ ଆସୁ ପଛେ ବଟ୍ ଏଇ ଯୋଉ କଥା ଯେତିକି ପିଲାଲିଆଳିମି ଆମି ଆଉ ପିଲାଳି ଢଙ୍ଗରେ ଆମେ ଯାହା ସବୁ ହରକତ କରିଥାନ୍ତି ସେଗୁଡ଼ା ସବୁଦିନ ପାଇଁ ମନେ ରହିଯାଇଥାଏ ଆଉ ବହୁତ ସାରା କିଛି ମଜା କଥା ବି ଘଟିଥାଏ ଯୋଉଟା କି ଆମେ କହି କିଛି କଥା ଆମେ କହିପାରନ୍ତିନି କିଛି କଥା ମନରେ ରହିଯାଏ ବହୁତ ସାରା କିଛି ଏମିତି ଘଟଣା ଘଟି ଯାଇଥାଏ
କିଛି ଏମିତି ଗୋଟେ କଥା ହେଇଥିଲା କି ବା କି ଆମେ ତ ସମୟ ଅ ସରିବା ଆମେ କେବେ କଥା ହେଲେ କେବେ ସେ ବିଷୟରେ କହିବା ପିଲାଦିନର ଅନୁଭୂତି ବହୁତ ସାରା ଅଛି ମୁଁ ସେୟାର କରିବି
ଆଜ୍ଞା ଆଜ୍ଞା ନିହାତି ନିହାତି ଧନ୍ୟବାଦ ସାର୍ ଧନ୍ୟବାଦ
ଧନ୍ୟବାଦ